ହଲୋ।
ହଁ ମତ ମେ ମୋବ ଶଧ।
ନା କାଟାଇ ନା କାଟ ଦେ- ହ୍ୟାଲୋ? ମୁଁ କଣଟେ କହିବାକୁ। ପଢିବ ଯେହେତୁ ଆପଣ ସେ ଯନ୍ତ୍ରପାତି। ହଁ!
ହ୍ୟାଲୋ।
ହଁ ହଁ ହଁ!
ହୁଁ କୁହନ୍ତୁ ଆ୍ଞା ଜୟ ଜଗନ୍ନାଥ।
ଏବେ ବି ଫ ବି ଠିକ ଶୁଭୁନି ମାନେ ଶୁଭୁ ଯେମତି ଆଗରୁ ଶୁବି ଶୁଭୁନି।
ହଁ ହ।
ହଆ କାଲିଣ୍ଡ।
ଏବେ ଶଖିଲା
ନା ଆ ସେମତି।
ମୁଁ ତରେ ଖୋଲିଦେଲିଣି।
ଓ ହଉ ଠିକ ଅଛି ଛଡ।
ଶୁଖିଲ ନା ଆ କଣ।
ଆଉ କିଛି କରିହେବନି ଆପଣ ଗପନ୍ତୁ। ଶୁଭୁଛି ଶୁଭୁଛି କିନ୍ତୁ ସେଟା କେବେଳେ ସା କିନ୍ତୁ ଆପଣ ସେ ରନ୍ତ୍ର କତି ୟୁଜ କରିବେ ନାହିଁ ନହେଲେ ଚୋଭିବନି।
ଓଉ ହଉ ସରି କ୍ଷମା କରିଦଛନ୍ତିୁ ମତ। ମୁଁ କହୁଥିଲି କି ଆଜି। ଯେ ମୁଁ ଦିଦିନ ପ ଯ ଜିମ୍ ଯାଇଥିଲି।
କେମିତି ଲାଗିଲା।
କିମ ଲାଗିଲା କଣ କ କହିବି ଆସିକି ମ ଲାଗିଲା କି ମୋ ଦେରେ ପ୍ରାଣ ଗଲା ହେରି ମୁ ଆଜି ଟିକେଚୁ ମ ବିଦ୍ୟାଳୟରେ ଟିକେ କିଛିଟା ଜିନିଷ ଯକୁୁ ଟିକେ ମୋର ଦେହ ଭଲ ଲାଗି ନଥିଲା ଯେହେତୁ ମୁଁ ଖାଇ ନଥିଲ ଲେଟ୍ ରେ ଖାଇଲି ସକାଳେ ଭଲ। ଖାଇକି ଯାଇ ନଥିଲି ତାପରେ ଘରକୁ ଆସିକି ମୁଁ ଘରକୁ ଆସିଲା ପରେ ମୁଁ ତାପରେ ବସିଥିଲି ଦେ ତାପରେ ଜିମ୍ ଗଲି ଜିମରେ ହାଲିଆ ଲାଗିଲା ପ୍ରବଳ ତ ଆଜି ମୁଁ ବହୁତ ମାନେ ଠକି ଗଲି।
ମୁଁ ଆକ୍ଚୁଆଲି ତତେ ଗୋଟ ଜିନି ସେଠି କ ପଚାରକୁ ଭାବିଥାନ୍ତି। ସେଟାଚୁ ମୁଁ ବି ଭାବୁଥିଲି କି ତୁ ସେମାନଙ୍କୁ ଫଡାିଲୁ କ ପାଇଁ।
ତମକୁ ତୁ ତା ଅଛ ନା ତମେ କରଛ।
ତମେ ତୁମ ଆମେ କ୍ୟାଣ୍ଟିନ ତ ଯାଇ ହିଁ ଥାନ୍ତେ ତ ତମେ ତାଙ୍କୁ ଡା।
ମୁଁ ତାଙ୍କୁ ମୁଁ ତାଙ୍କ ଫ୍ୟଚର ଆଡାକି ନଥିଲିମ୍। ମୁଁ ଏଇଠି ଫିର୍ତ କଥା ଉଠେଇ ଶୁଣା ଶୁଣା ଶୁଣା। ସେଇଠି ସେ କହିଲେକି କୋଉଠିକି ଯିବା ମୁଁ କହିଲି ଉପରକୁ ଯିବା ମୁଁ କୋଉ ଫ୍ଲୋର କଥା କିଛି କହିନି ସେଠି ସେମାନେ ସେ ସେ ତାଙ୍କର ନିଜେ ଫ ଫ ଗଲେ ମୁଁ ସେଇଠିକି। କିଛି ଗୋଟେ ୱାର୍ଡ ଖୋଲିନି କି ଫ ଫ୍ଲୋ ଚାଲ କି ଉପରକୁ ଚାଲ ମୁଁ ଆ୍ଲର ଡାକିଲେ ଏଥିପାଇଁ ଯେହେତୁ ସେପଟେ ମାନେ ସାର୍ ମାନ ଦେଖିଥାନ୍ତତା ମୁଁ କମକୁ ପୁଣି ଦେଖିଲେ। ସେ ଯଉ ଆମ କମ୍ଟ ଆମରଉ କମ୍ପୁଟରେ ପ ଆମକୁ ବହୁତ କିଛି କହିଥାନ୍ତ ଯେ ସେ ମୁଁ କହିବି ଆମ
ସିଏ କହିଲେ କି ଆପଣ କଲ କରିକି ଆପଣ କଲ୍ କରିକି କହିଲେ କି ଆସ।
ମୁଁ ଆ ତାଙ୍କୁ କୁହନ୍ତୁ କଲ ଆପଣଙ୍କୁ କହେ କେତେ ସମୟ ହେଲେ ମୁଁ ଖାଲି ବାସ କହିଥିଲି କି ଆମେ ଚାଲୁଛ ଉପରକୁ ଯିବା ମୁଁ କିଛି ଫ୍ଲୋର କଥା ଉଠେଇ ନାହିଁ ସେଇଠି ମୁଁ ସେଇଠି ଆଚୁଆଲି ତାଙ୍କୁ କହି କି ଆମେ ଯୋଉଠି ମୁଁ ଆମେ ଯୋଉଠି ବସିଥିଲେ ଆମେ ସେଠି ଯିବା ସେ ଫ୍ଲୋର କୋଠି ମୁଁ ଜାନି ସେଇଟା ନୁହଁ ତାଙ୍କୁ କିଏ କିହିଲା ସେଟା ମୁଁ ବି ଜାଣିନି ମୁଁ ବାସ କହିଥିଲି କି ଆମେ ସେପଟକୁ ଚାଲ ଯିବା ସେପଟେ ବସିବା ସେପଟେ ବସିବା ଆମେ କାମ କର
ସେଇଟା ନୁହେଁ ଯେତେବେଳେ ଆମେ ଗଲେ ପହଞ୍ଚିଲେ ସେଇଠି। ସେତେବେଳେ ଯୋଉ ଆପଣଙ୍କ ମୁହଁରେ କଲ କାଟିଦେଲେ। ସେଇ ଟାଇମ ରେ ଆପଣ ତାଙ୍କୁ କଣ ତାଙ୍କ ପୂର୍ବୁ ସେଇ ଟାଇମଟା ତାଙ୍କୁ କହିଲି କି ଆପଣ ଆମେ ଏଇଠି ଅଛୁ ଆପଣ ଆସନ୍ତୁ ତ ଆପଣ ତାଙ୍କୁ କାଇଁ ଡାକୁଥିଲେ ଆମେ ତଳକୁ ଯାଉ ହୁଁ ଥିଲେ ନା।
ତାଙ୍କୁ ଡାକୁଥିଲେ ମାନେ ସିଏ ତ ସ ତ ସିଏ ତ ଉପରେ ଥିଲେ ନା।
ହ ହଉ ଛାଡ ସେକଥା।
ସିଏ ଆକ୍ଚୁଆଲି ସିଏ ଆକ୍ଚୁଆଲି ସ କରିଥିଲେ ସେଥିପାଇଁ କହିଲି ତ ତ ମାନେ ମାନେ ତଳକୁ ଆସ ଯେହେତୁ ସେ ଆମ ଯୋଉ ଚଷମାପିନ୍ଧା ମାନେ ସାଙ୍ଗଜଣଙ୍କ ଭାଇ ଜଣକ ସିଏ କହିଲେ କି ଆମକୁ ଯେହେତୁ ଟିଫିନ ଆଣିନି ତ ଆମେ କ୍ୟାନ୍ଟିନରେ ଖାଇବା। ସେଥିପାଇଁ ମୁଁ ତାଙ୍କୁ କହିଲି କି ଆଉ ତମେ ଉପରେ ଆସ ତ ତ ତଳକୁ ଆସ ତାପରେ ଆମେ ଆପଣଙ୍କୁ ଆପଣ ଯୋଉ ଗଲେ ୱାସରୁମ୍। ତ ସେଥିପାଇଁ ତାଙ୍କୁ ମୁଁ କହିଲି ଯେନ୍ତା ପୁରା ତାପରେ କିଛିଟା ପିଲା ଏପଟ ସେପଟ ହେଇଗଲେ ତ ମୁଁ ଆଉ କିଛି କ ବୁଝିପାରିଲିନି ପଛରେ ମୋର ବି ଯଦି ଭୁଲ୍ ରହୁଚି ମୁଁ ଚିରପକୁତ କରି କ୍ଷମା ମାଗୁଚି।
ଛାଡ ଆଉ କଣ ଖାଇଲେ ନା ନାଇଁ ଆପଣ କଲେଜରୁ ଆସିକି?
ମୁଁ ବିଦ୍ୟାଳୟରୁ ଆସିକି ମୁଁ ଘରେ ଆଗ ଜିମ ଗଲାପରେ ହାଲିଆ ଲାଗିଲା ଘରେ ବସିଲା ପରେ ଲାଗିଲା ମୋ ଦେହରୁ ପ୍ରାଣ ଗଲାଭାରି ମୁଁ ପୁରା ହାଲିଆ ହେଇଯାଇଥିଲି ଏବେବି ହାଲିଆ ଅଛି। ମୁଁ ବା ଆସିକି ପଖାଳ ଭା ଆଳୁ ଚପ ଆଉ ପୁଟଆଳୁ କଷା ଖାଇଲି ଖାଇକି ବସିଲି ଖାଇଲା ଭିତରେ ଲାଷ୍ଟରେ ମତେ ବାନ୍ତି ବି ଲାଗିଲା।
କାଇଁ ଯେ
ବାନ୍ତି ଲାଗିଲା କଣ ପାଇଁ କାରଣ ପକୁଡ଼ିକୁ ଦେଇଥିଲା ଦି ପିସ୍ ତିନି ପିସ୍ ସେ ବେସନ ପକୁଡ଼ି ଖାଇଲା ବେଳେ ମତେ ବାନ୍ତି ଲାଗିଲା ପୁରା ଉପୁଜେ ଲାଗିଲା ମୁଁ ତାପରେ ଖାଇବା ସେଇଠୁ ମାନେ ପାଟିରୁ ବାହାର କରିଦେଲି ଖାଇବା ପୁରା ବାନ୍ତି ଲାଗିଲା ବାନ୍ତି ହେଇଗଲା କିନ୍ତୁ ବାନ୍ତି ହେଇନି।
ହଁ ବୁଝିଲି।
ତ ଦେହ ପୁରା ଲେଜିମି ହେଇଯାଇଥିଲା ଯେତେ ସବୁ ଜିନିଷ ହୋଇଯାଇଥିଲା ମୁଁ ଅଧିକ ଟେନସନ୍ ହୋଇଯାଇଥିଲି ତ କଙ୍ କରିବା ନିଜକୁ ଜଗିବାକୁ ପଡ଼ିଅ ନିଜକୁ କେତେ ଜଗିବି ନିଜକୁ ଜଗିଲା ବେଳେ ସାଙ୍ଗମାନେ ଏମିତି ସବୁ ହେବେ ତ କାହାକୁ ଆଉ ଜଗିବା। କେତେଜଣକୁ ଆମେ ହ୍ୟାଣ୍ଡଲେ କରିବା ଘର ବାହାର ସବୁଆଡୁ ଯେମିତି ଆସିଲା ମୁଣ୍ଡରେ ଲୋକ ପାଗେଲା ହେଇଯିବ।
ଆଜି ମତେ ବହୁତ ନି ହେଲା ପୁଛି।
ଆଜ୍ଞା।
ଯେବେଠୁ କଲେଜ୍ ଖୋଲିଗଲା ଆମେ ଯଦି ଗୋଟେରୁ ବି ଆସିଯାନ୍ତି ତାହେଲେ ଫିର୍ ବି ମୁଁ ସୋଇକି ଆରାମରେ ବିନ୍ଦାସ ରୁହନ୍ତି ସନ୍ଧ୍ୟା ବେଳେ ନୋଟ୍ ସାରିଦିଅନ୍ତି ଏଇ ଯୋଉ ଚାରିଟା ଯାଏଁ ରହିକି ଯୋଉ ପାଲା ଆମେ କରୁଚେ ସେଇଟା ବନ୍ଦ କରିବାକୁ ପଡିବ ବୁଧବାରଠୁ ମୁଁ ତ ତା ରହିବାକୁ ପଡ଼ିବ ତା ପରେ ଯୋଉ ଭିଡିଓ ପାଇଁ ରହିବି ଭିଡିଓ ପାଇଁ ସରିଲା ପରେ ଡାଇରେକ୍ଟ ଘରକୁ ଆଉ ରହା ରହି ନାହିଁ। ରହିଲେ ହିଁ କିଳା।
ସତ କଥା ଏଇଟା ସତ କଥା ତ ସେଇଆ ହବ ତ ଆଉ କଣ କହିଆ ମୁଁ ଜାଣିପାରିନି ମୁଁ କିଛି ନ କହିବାକୁ ଚାହିଁଲେ ବହୁତ୍ କିଛି ହେଇଯାଉଚି ପିଲା ପଛରେ ବହୁତ କିଛି କହୁଛନ୍ତି ତ।
ମୁଁ ଏକ ଜଣେ ଗୋଟେ ଆଣ୍ଟିଙ୍କ ସହିତ କଥା ହଉଥିଲି। ସେ ଆଣ୍ଟି ମତେ କହୁଥିଲେ ଯୋଉ ଆପଣ ଜାଣି। ଥିବେ। ସିଏ ମତେ କୁହନ୍ତି ପଖାଳ ସହିତ ଆଳୁଭଜା ଭଲ ଲାଗେ ମୁଁ ଆଜି ଆପଣଙ୍କଠୁ ଶୁଣିଲି ଆପଣ ଖାଇଛନ୍ତି ତ ଆମେ ଖାଇବୁ। ସେ କମ୍ୱିନେସନ ଟା ମାନେ ସେ ଯୋଉ ଜିନିଷ ଟା। ଶ୍ରଣ ଭଲ ତାହାରେ।
ହଁ ଭଲ ମାନେ ଆକ୍ଚୁଆଲି ମୁଁ ଆପଣଙ୍କୁ ସେି କହିବି ସେ ମିଶ୍ରଣ ଟା ଆମର ସେଥିରେ କଣ କି ପଖାଳ ସହିତ ଆଳୁ ଆଳୁ ଆଉ ଆଳୁ ଚପ ଆଉ ଆମର ପାଗରେ ଅଦା ରସୁଣ ଲଙ୍କା ଛେଚିକି ଆପଣ ତାକୁ ଲୁଣ ପାଣି କରିପାରିବେ ତା ସହିତ କିଛି ଆପଣ ଯ ଖାଇିବେ ଆପଣଙ୍କ ମୋ ସୁଗାର ହଉଛି?
ଆଜ୍ଞା
ଆପଣ କିଛି ଯଦି ମିକ୍ସଚର ଖିଆ ଆପଣଙ୍କ ମିକ୍ଚର ବି ନେଇପାରିବେ ତ ପଖାଳ ଭାଗ ସହିତ ଆଳୁଚପ ମିକ୍ସଚର ଆଉ ସେ ପାଗର ସ୍ୱାଦ ଅଲଗା ପୁରା। ପୁଣି ଥରେ ଟ୍ରାଏ କଅନ୍ତୁ ତାପରେ ଜାଣିବେ। ତାପରେ ଆପଣ ମତେ ତାର ଫଳାଫଳ କହିବେ। ମୋ ମତରେ ଆପଣ ମୋ ସ ଆପଣ ମୋ ଆପ ଆପଣ ଯଦି ସେଟା ଖାଆନ୍ତୁ ଭଲ ଲାଗିବ ଆପଣଙ୍କୁ ସ୍ଵାଦ ଲାଗିବ ପେ ଟ ଥଣ୍ଡା ଲାଗବ ପଖାଳ ଭାତ ବେଶିଲ ଭଲ ଲାଗିବ ସ୍ୱାସ୍ଥ୍ୟକୁ
ପା ନହେଲେ କେବେ
ବୁଝିଲି ମୁଁ ଜଣ ଆ ଆପଣ ଚାହିଁଲେ ବି ମାଛ ଭଜା ସହିତ ଆପଣ ଚାହିଁଲେ ବି ପଖାଳ ସହିତ ଆଳୁଚକ ମାଛ ଭଜି ଖାଇ ଖାଇପାରିବେ କାରଣ ସେମିତି ମୁଁ ବି ବହୁତ ଥରେ ଖାଇଛି ପୂର୍ବରୁ ସେଇଭଳିଆ ଆପଣ ଚାହିଁଲେ ବି ଏବେ ବି ଖାଇପାରିବେ ସେଇଭଳିଆ। ଆପଣଙ୍କ ଉପରେ ନିର୍ଭର କରିବ ଆପଣଙ୍କ କେ ତୁରିଚ ଫଣ ଅଛିକି?
ଆଜ୍ଞା ହଉନି ଆଛା
ଆପଣଙ୍କର କିଛି ଲେଖା ଲେଖି କାମ ନାହିଁ ଏବେ ରାତିରେ ଲେଖିବାକୁ।
ମୁଁ ମୋର ଗୋଟେ କାମ ଅଛି ସେ କାମଟି ସାରିଲା ପରେ ମ ସେଇଟା ପରେ ଯଦି ମୋର ମତେ କାଇଁ ଲାଗୁ ପୁଣି ମୋର ଆଜି ମାନେ ଆଖି ଖୋଲୁନି ଲେଖିବା ପାଇଁ ବଟ ମୁଁ ଚେଷ୍ଟା କରିବି
ଆଜ୍ଞା ହଉ ଆପଣ ନହେଲେ ମତେ କାଲି ଆପଣଙ୍କ ଖାତାଟି ଦେଇଦେବେ ମୁଁ ଆପଣଙ୍କୁ ଲେଖିକି ଦେଇଦେବି।
ମୁଁ ନିଜେ ଲେଖିବି।
ଆରେ ମୁଁ ଆଚୁଆଲି ଅଧା ଲେଖିଛି ସେଟିଂ କରିଦେଇଛି ତ ମୁଁ ଗୋଟେ ଅଛି ଲେଖି ସେଟିଂ କଣ କରିଦେଇଛି। ହ୍ୟାଡ୍ରାରଟିଙ୍ଗ ଭଲ ଲାଗିପାରୁନି ଅକ୍ଷର ତ ମୁଁ ଲେଖିକି ତମକୁ ଦେଇଥବେ।
ହଁ
ମୁଁ ଓଟିସ କଭରଅପ୍ କରିଦେବି। ମତେ ଆଚୁଲି ମତେ ନିଜକୁ ଭଲ ଲ ମତେ ନିଜକୁ ଭଲ ଲାଗେନକି ଅଧା କାଥା ଲେଖି ଆଉ ଅଧା ଲେଖେ ପୁଣି ସେଲ ପ୍ରୋବ୍ଲେ ସେଥିପାଇଁ ଗୋଟେ ଅକ୍ଷରରେ ତମେ ପଢ ମ ଭଲ ଲାଗିବ ମାନେ ପୁର ସ୍ପଷ୍ଟ ପଷ୍ଟ ସ୍ପଷ୍ଟ ଭାବରେ ବୁଝିପାରିବ।
ମତେ କଣ ଏତେ ଜୋରରେ ନିଦ୍ର ନିଦ୍ର ନିଦ୍ରା ଲାଗିଲାଣି।
ଆପଣ ଗୋଟେ କାମ କରନ୍ତୁ ଆପଣଙ୍କର କାମ ସରିଲା ପରେ ଯୋଉ ଆପଣ ଅଟା ଚକଟିବା କାମଟି ଅଛି କଣ ସେଇଠି ସରିଲା ପରେ ଆପଣ ସା ପାଇପାରିବେ।
ସେ ହୁଁ ବଢ
ଆଜ୍ଞା।
ଏତେ ଥକି ଯାଉଛି ମଣିଷ କଲେଜ ଆଉ କମ୍ପ୍ୟୁଟର କ୍ଲାସ ସେ କଂପ୍ୟୁଟର କ୍ଲାସରେ ଫୁଣି ଏତେ ଥକି ଯାଉଛି ସେ ଛାଡୁନାହାନ୍ତି ଏତେ ଡେରି ଯାଇ କରୁଛନ୍ତି ପଢେଇଛନ୍ତି ଫଷ୍ଟ ତ କୋଡିଏ ମାନେ ପନ୍ଦଶ ପନ୍ଦର ମିନିଟ। ଇଚ୍ଛା ହୋଇନି ଦେନ୍
ନ ମାନେ ମାନେ ତମେ ସେ କରୁଛ କଣ ସେ ଦଶ ପନ୍ଦର ମିନିଟ୍ ଭିତରେ?
ଦେଖୁଛି ମୋବାଇଲ।
ଫୋନ ଦେଖୁଛ?
ହଁ।
ସାର୍ ମାନେ କିଛି କହୁନାହାନ୍ତି?
ଆମେ ରୁମରେ ସବୁ ଛୁଆଡେ ବସିକି ରହୁଛୁ ସାର୍ ବାହାରେ। ସାର୍ ଆସିଲେ ସାଙ୍ଗେ ସାଙ୍ଗେ ମୋବାଇଲ ବ୍ୟାଗ୍ ରେ।
ଓ ଆଚଛା। ମୁଁ ବୋଇଲେ କଣ ଦେଖୁଛ? ଇନ୍ଷ୍ଟାଗ୍ରାମ ରେ ରିଲ୍? ଦେଖୁଥିଲ।
ହଁ ରିଲ୍ ଦେଖୁଚି।
ଆଛା ହଉ ଆଉ।
ଆଉ ମୁଁ ବସ ଭାବୁ ହିଁ ଥିଲି ମାନେ ମୁଁ ବସ କମ୍ପୁ କ୍ଲାସ ରେ ବସିଛି ମୁଁ ମନରେ ଭାବୁଛି କି ବୋଧେ ଆଜି ଆସିଯିବ। ଏବେ ଆସିଯିବ ଏ ଭାବୁଛି ଏ ଭାବୁଛି ମୁ କ୍ଲାସ ସରିଲା ମୁଁ ଫୋ କଲି ନ ସେଆ ହଁ ହେଇଛି।
ଆଜ୍ଞା ମୁଁ ବି ସେ ଭାବୁଥିଲି ମୁଁ ଜିମ ରୁ ଯିବା ପୂର୍ବରୁ ଭାବିଥିଲି କି ଜିମ୍ ଆସିବା ପରେ ଆସିଯିବ ତ କିଛି ସମୟ ପରେ ମୁଁ ଏକ କାମ କରୁଥିଲି କାମ କଲା ମଧ୍ୟରେ ସେଇଟା ଆସିଥିଲା ବହୁତ ଖୁସିରେ ମୁଁ ମାତାଶ୍ରୀଙ୍କୁ କହିଥିଲି ମାତାଶ୍ରୀ ପରେ ପିତାଶ୍ରୀଙ୍କୁ କହିଲି ପିତାଶ୍ରୀ ପରେ ଘର ତ ସଦସ୍ୟଙ୍କୁ କହିଲେ ସମସ୍ତେ ଖୁସି ଅଛନ୍ତି।
ପିତାଶ୍ରୀ କଣ କହିଲେ?
ପିତାଶ୍ରୀ ହସିଲେ କିଛି କହିଲେନି କିନା
ପୀତାଶ୍ରୀ କହିବେ ଆଉ ମାଗିବୁନି ମତେ।
ବହୁତ କିଛି କଥା କହିଥିଲେ ତ ତାଙ୍କୁ ଏଇ ପାଟି ବନ୍ଦ କରି ପଳେ
ଆଜ୍ଞା ଆଜ୍ଞା ଆଜ୍ଞା ଶୁଣନ୍ତୁ ମୁ ଟିକେ ଯିବାର ଅଛି ମୋର କାମ ଅଛି ତ
ଜୟ ଜଗନ୍ନାଥ ରହୁଛି ଆଜ୍ଞା।